ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଆଉ କେମିତି ଅଛ?
ଭଲ ଅଛି ସାର୍ ଆପଣ ବି ଭଲ ଥିବେ ମୁଁ ଆଶା କରୁଛି।
ହୁଁ ବହୁତ ଭଲ ଖରା ଗରମ ରୁ ଟିକେ ରକ୍ଷା ମିଳିଛି ବର୍ଷା ଫର୍ଷା ହେଇଛି ହୁଁ ହୁଁ।
ଆଜ୍ଞା ଆଜ୍ଞା। ତ କଣ ଲାଗୁଛି ଆପଣଙ୍କୁ ବର୍ଷା ଦିନ ଆରେ ବୁଲିବାକୁ ଆକ୍ଚାଲି ଆମକୁ ଭଲ ଲାଗେ ନା ଖରାଦିନେ ବୁଲିବା ଟା ଠିକ୍ ରୁହେ କାରଣ ମୁଁ ଯେତିକି ଜାଣିଛି ଅ କିଛିଟା ଦର୍ଶନୀୟ ସ୍ଥଳୀ ବୋଧେ ଏମିତି ଅଛି ଯୋଉଟା ମାନେ ଖରା ଦିନେ ସେଠିକି ଯିବା ଉଚିତ୍। ଆଉ କିଛିଟା ଦର୍ଶନୀୟ ସ୍ଥଳୀ ଅଛି ମଧ୍ୟ ଯୋଉଟାକୁ ବର୍ଷା ଦିନେ ଯିବାଟା ଠିକ୍ ରୁହେ। ଆପଣ ମତରେ ଖରା ଦିନରେ କୋଉ ଜାଗାକୁ ବୁଲିଗଲେ କୋଉ ଦର୍ଶନୀୟ ସ୍ଥଳୀ ଭଲ ରହିବ?
ସେମିତି ତ ଖରା ବର୍ଷା ଶୀତ ସବୁ ପାଗରେ ବୁଲିବା କଥା। ଖରା ଦିନେ ଖାରା ହବ ବର୍ଷା ଦିନେ ବର୍ଷା ହବ ଜିନିଷ ତ ତାକୁ ନେଇକିରି ସବୁ ପାଖରେ ଅଲଗା ଅଲଗା ମଜା ଅଛି।
ଆଜ୍ଞା ହଁ ନିହାତି ନିହାତି।
ଓଡ଼ିଆ। ମୁଲା ନ ହେଲେ କାଶ୍ମୀର ଗୁଲମାର୍ଗ କାଶ୍ମୀର କାଶ୍ମୀରରେ ତ ଯୋଉ ଜାଗାକୁ ଗଲେ ବି ଏବେ ଯଦି ମେ ମାସରେ ବି ଯିବ ଗୁଲମାର୍ଗ ଯିବ କହିଲେ ସେଠିକି ସ୍ନୋଫଲ ପାଇବ। ତେଣୁ
ଆଜ୍ଞା ହଁ ଆଉ ଟି ଟିକେ ସାର୍ ଚେଷ୍ଟା କରନ୍ତୁ ଯେ ଟିକେ ଭଲ ନେଟୱାର୍କ ଜାଗାକୁ ଆସିବା ପାଇଁ। ଟିକେ ଆପଣଙ୍କର ଶବ୍ଦ ଟିକେ ବିକ୍ଷିପ୍ତ ଭାବେ ଆସୁଛି।
ହଁ ବହୁତ ସବୁଯାକ ନେଟୱାର୍କ ବ ରଉଛି ଓ ଏବେ ଠିକ ଅଛି?
ଆଜ୍ଞା ଠିକ୍ ଅଛି ଆପଣ କହି ଚାଲୁନ୍ତୁ।
ପଦେଶ ନହେଲେ ଜମ୍ମୁ କାଶ୍ମୀରୀ ଜାଣିଛି ମୁଁ ଜେହେ ମୁଁ ସେଇ ଜାଗା ବୁଲିଛି ତେଣୁ ସେଇଟା କହୁଛି ଆଉ କଣ ଥିବ ଦାର୍ଜିଲିଂ ଏରିଆ ବି ଥାଇପାରେ ହୁଁ। ଆପଣଙ୍କର କଣ ମତାମତ ଆଉ କୋଉ ଜାଗା ଏମିତି ଖରା ଦିନେ ଯାଇ ହବ
ହଁ ନିହାତି ଭାବେ ଆପଣ ଯୋଉ ଥଣ୍ଡା କ୍ଲାଇମେଟ କଥା କହିଲେ ପାଣିପାଗ ଯୋଉଠି ଅନୁଭୂତ ହୁଏ। ସେଠି ବୁଲିବାଟା ଖରାଦିନେ ଭଲ ବୋଲି କହିଲେ ନିିହାତି ଭାବେ କିନ୍ତୁ ଯଦି ବି ଦେଖିବା ଆମର ଯୋଉ ଟ୍ରାନ୍ସ ହିମାଳୟ ରହୁଛି ଲେସର ହିମାଳୟ ଏରିଆ। ଦିଲ୍ଲୀ ମାନେ ଆମର ଲାଦାଖ ରୁ ଆରମ୍ଭ କରି ଅରୁଣାଚଳ ପଦେ ପ୍ରଦେଶ ଯାଏଁ ଯୋଉ ବ୍ୟାପିଛି। ସେଇ ଏତିକି ଜାଗା ଭିତରୁ କୌଣସି ଜାଗାକୁ ବି ଆପଣ ଯାଇପାରିବେ କାଠମାଣ୍ଡୁକୁ ବି ଯାଇପାରିବେ ଯେଉଁଠ କିି ଆମର ଭିସା ଫ୍ରି ମଧ୍ୟ ରୁହେ ଯିବା ପାଇଁ ବୁଲି ଯିବା ପାଇଁ। ବହୁ ସାରା ମୁଁ ଦେଖିଛି ଭାରତୀୟ ମାନେ ନେପାଳ ମଧ୍ୟ ଏଇ ଶୀତ ଦିନେ ଗ୍ରସ୍ତ କରିବାରେ ଲାଗିଛନ୍ତି ଆଉ ମୁଁ ମଧ୍ୟ ଦେଖିଛି ଯେ ବହୁତ ସାରା ମା ଯୋଉ ଯାତ୍ରା ପାଇଁ ରହୁଛନ୍ତି ଏଜେଣ୍ଟ ସେମାନେ ବି ବହୁତ ସାରା ମାନେ ବସ୍ ବସ ରେ ନେଇକି ଯାଉଛନ୍ତି ଯାତ୍ରୀ ମାନଙ୍କୁ ବୁଲେଇବା ପାଇଁ ଉତ୍ତର ଭାରତର ଭ୍ରମଣରେ। ତ ମ୍ ମ ବହୁତ ସାରା ଆମେ ଜ୍ୟୋତିର୍ଲିଙ୍ଗ ଦେଖିପାରିବା ବାଟରେ। କାଠମାଣ୍ଡୁର ଅ ମ ପଶୁପତିନାଥ ମନ୍ଦିର ଦେଖିପାରିବା ଆଉ କାଠମାଣ୍ଡୁର ଯେମିତି ଆମର ଓ ବୁଦ୍ଧଙ୍କର ବହୁତ ସାରା ସେଠି ଅଛି ମନ୍ଦିର ମାନ ତାହାକୁ ମଧ୍ୟ ଦର୍ଶ
ଆଚ୍ଛା।
ଯାହାକୁ ଦଲାଇଲମା ବନେଇଥିଲେ।
ଦଲାଇଲାମାଙ୍କର ତ ଓ ହୋ। କାଠମାଣ୍ଡୁରୁ ବି ତାଙ୍କର ଅଛି ନାଇଁ ଦଲାଇଲାମାର? ଆପଣ ବହୁତ ଜିନିଷ ବୁଲିଛନ୍ତି ଆଉ, ମୁଁ ଏତେ ବୁଲିନି। ଅ, ମୁଁ ମୁଁ ଦଲାଇଲାମାଙ୍କର ଦେଇଥିଲି ଯୋ ହିମାଚଲ ପ୍ରଦେଶର
ତୋମି ସେ କି ସା ସବୁ ହେଇନି ଆ। ଓ, ଅଛି ସେଇଭଳି ଜିନିଷ ଶୁଣିଛୁ ଆମେ, ହଁ ଅଁ, ମୁଁ ଦେଖିବାକୁ ଗଲେ ଅ, ଭାରତ ମଧ୍ୟରେ ହିଁ ଖାଲି ମୁଁ ଭ୍ରମଣ କରିଛି। ଘର ତ ବାହାରକୁ ଏ ଯି-ଯିବାକୁ ଏଯାବତ ମୋତେ ବି ସୁଯୋଗ ମିଳିନି। କିନ୍ତୁ ଟିକେ ଟିକେ ମୋର ଆଇଡିଆ ଅଛି ଯେ କୋଉଠି କଣ ଅଛି। ତ ଏଇଭଳି, ଆଉ ଆମେ ଯଦି ଦେଖିବା ଆମର ହଁ ଆମେ ଯଦି ଦେଖିବା ପଶ୍ଚିମବଙ୍ଗ ଆମର ଯୋଉ ଯାଇକି ଲମ୍ବିଛି ଆମର ଆସାମ ଯାଏଁ। ତ ସେଇଠି ମଧ୍ୟ ଆମେ କିଛିଟା ସିକିମ ପାଖରେ ଅଛି ଅଞ୍ଚଳ। ତ ସେଇ ପାଖରେ ବି ଆମେ କିଛିଟା ଥଣ୍ଡା ଅନୁଭତ କରିପାରିବା। ଆପଣ କହିଲେ ଜମ୍ମୁ କାଶ୍ମୀର ଲଦାଖ ବି ବୁଲିବା। ଉଇଥ୍ ଏଇ ଟାଇମ୍ ରେ ତ ଆମେ ସେ ସିକିମକୁ ମଧ୍ୟ ଯାଇପାରିବା, ଯୋଉଟା କି ମାନେ ଚାର ଭଣ୍ଡାରୀ ବୋଲି କୁହାଯାଏ। ଚା ର ସବୁଠୁ ଅଧିକ ରପ୍ତାନୀ ଉଁ, ଚା ଚାଷ ସେଇଠି ହୁଏ। ସେ ସେଇ ଜାଗାକୁ ମଧ୍ୟ ଯାଇପାରିବା, ତା ସହିତ ନେପାଳ କୁ ଯାଇ ପାରିବା ଏବଂ ବିହାରର ଉତ୍ତର ଭାଗକୁ ମଧ୍ୟ ଯାଇପାରିବା। ଆଉ ତତ୍ ସହିତ ଆମେ ଉତ୍ତରାଖଣ୍ଡର ସମ ସମସ୍ତ ଅଞ୍ଚଳ ଏବଂ ଏବେ ତ ଆଇପିଏଲ୍ ଚାଲିଛି। ତ ଆଇପିଏଲ୍ ମଧ୍ୟ ଆମର ସବୁଠାରୁ ଉଚ୍ଚତମ ଷ୍ଟାଡିୟମ୍ ଯୋଉଟା କହୁଛନ୍ତି କ୍ରିକେଟ୍ ଷ୍ଟାଡ଼ିୟମ୍ ଅଛି ଧର୍ମଶାଳାରେ। ଯାହା ଟା କିି ଯୋଉଟା କି ଆମର ହିମାଚଳ ପ୍ରଦେଶରେ ଅଛି, ଅଦ୍ଭୁତ ଲାଗେ ସେଠି, ଖେଳ ଦେଖିବା ପାଇଁ ଏବଂ ଖେଳ ଖେଳିବାକୁ। ଆଉ ଯୋଉମାନେ ବି ଖେଳ ଖେଳନ୍ତି ଯୋଉ ଆଇପିଏଲ୍ ଟିମ୍ ବହୁତ ମଜା ନିଅନ୍ତି ସେଇ ସେଇ ସ୍ଥାନରେ ଖେଳିବା ପାଇଁ। କାରଣ ମ- ସମଗ୍ର ଭାରତ ସାରା ଗରମ ଗ୍ରୀଷ୍ମର ଅ, ମ- କ ପ୍ରକୋପ ଦେଖୁଥିଲା ସମସ୍ତେ ଅନୁଭୂତ କରୁଥିଲା ବେଳେ ସେଇ ଗୋଟେ ଜାଗା ହିଁ ଯୋଉଠି ବଢ଼ିଆ ଭାବେ ଥଣ୍ଡା ଅନୁଭୂତ ହୁଏ, ତତ୍ ସହିତ ଖେଳିବା ପାଇଁ ମଧ୍ୟ ଭଲଲାଗେ। ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ଆଉ ତା ସହିତ ବି ଯଦି ଦେଖିବା ଆମେ ଯୋଉମାନେ ଏତେ ଦୂର ଯାଇପାରିବେନି। ମୋ ମତରେ ସେମାନେ ଏ ପୋ ପୁରୀ କିମ୍ବା ଚନ୍ଦ୍ରଭାଗାଅ, ବାଲେଶ୍ୱରର ଦୀଘା ବିଚ୍। ଏଇ ସେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଇକି ମଧ୍ୟ ମାନେ ଖରାକୁ କେମିତି ଉପଶମ କରିକି ଲାଘବ କରିହବ। ପାଣିରେ ଗାଧେଇକି, ସମୁଦ୍ରରେ ଗାଧେଇକି ସେଇ ସ୍ଥାନ ମାନ ମଧ୍ୟ ଯାତ୍ରା କରିପାରିବେ। ଏ ମୁଁ ଜାଣିବାକୁ ଚାହିଁବି ଆପଣ କିଛିଟା ବର୍ଷା ଦିନରେ କୋଉ କୋଉ ଅଞ୍ଚଳ ବୁଲିଗଲେ ଭଲ ରହିବ ଆପଣ ଟିକେ କହିବେ? କିଛି ଯଦି ୱାଟରଫଲ୍ କିମ୍ବା ଜଳପ୍ରପାତ ଅଛି ଆପଣଙ୍କ ନଜରରେ
ବର୍ଷା ଦିନେ ତ ଉଃ ହୁଁ। ବୁଲିବା ଟା ଆଜିକାଲି ଯେମିତି ହଉଛି ପାଣିପାଗ ବର୍ଷା ଦିନେ। କୁଆଡ଼େ ବୁଲିଯିବାଟା ମୋ ମତରେ ବୁଲି ନଗଲେ ହିଁ ଠିକ୍। ଯଦି ଯିବା କହିଲେ କେରଳ ଏ ସାଉଥି ସାଉଥୀ ଇଣ୍ଡିଆ ପଟେ ବ ଯାଇ ଯିବ। ଟିକେ ଭଲ ବୋଲି ଭାବୁଛୁ ନହଲେ? ଆଜି କାଲି ତ ବର୍ଷା ଦିନେ ସବୁଆଡେ ପାଣିପାଗ ଯେମିତି ହଉଛି ସେତେବେଳେ କଣ ଆପଣ ବମ୍ବେ ଯାଇପାରିବେନି। ଆ ସେପଟେ ପାଣି ସବୁଆଡେ। ପଳେଇ ଆସିବ ସହର ମଧ୍ୟରୁ ପାଣି ପ୍ରବେଶ କରିଯାଉଛି। ପାଣି ବାହାରକୁ ନିଷ୍କାସିତ ହେଇପାରୁନି। ତେଣୁ ବର୍ଷା ଦିନେ ଟିକେ ଯାତ୍ରା କରିବାଟା ଆମେ ଇଏ କରିବା କଥା ଯାତ୍ରାରୁ ବଞ୍ଚିତ ରହିବା କଥା। ଆଉ ଯିଏ ସଉଥ୍, ବ୍ୟାଙ୍ଗଲୁର୍, କେରଳ, କେରଲା ଏ ଆମର ଚେନ୍ନାଇ, ତାମିଲନାଡ଼ୁ ଏଇପଟ ଗଲେ ମୁଁ ଭାବୁଛି ଭଲ କନ୍ୟା କୁମାରୀ ଉଟି ଫୁଟି ଏଇ ଜାଗା ଟିକେ ଭଲ ରହିବ ବୋଧେ। ଆଉ ଶୀତ ଦିନେ ବି ଥଣ୍ଡା ଅଞ୍ଚଳକୁ ବୁଲି କି ଭଲ ଉଁ ଶୀତ ଦିନେ ବି ଏ ବ୍ୟାଙ୍ଗଲୋର୍ ଉଟି ଟିକେ ପ୍ଲେଜେଣ୍ଟ କ୍ଲାଇମେଟ୍ ରହିବ। କହିଲେ ଆପଣ ଯଦି କହିଲେ ଉତ୍ତରାଖଣ୍ଡ, ଡେହରାଡୁନ, ବସୁରୀ ଏଇ ସବୁ ଜିନିଷ ଶୀତ ଦିନ ଯାଏ।